ହୁଁ।
କଣ କରୁଛନ୍ତି?
କୁହ?
ମୁଁ କହିଲି କଣ କରୁଛନ୍ତି?
ଏଇ ମୋବାଇଲ ଦେଖୁତିନି ଆଉ ତମେ?
ମୁଁ ଏଇ ଶୋଇଛି।
ଶୋଇଚି। ସୋଇଚ? ଏଇ ଖରା ବେଳେ ଶୁଅ ନା ଏଇନା ଶୁଅନି?
ନା ନା ମୁଁ ଖରାବେଳେ ଶୁଏ ମୁଁ ଖାଇସାରିକି ହୁଁ ଗୋଟା କରେ ଶୋଇବି ଉଠିବି ଚାରିଟା ହଁ ଚାରିଟା ପାଖା ପାଖି ଉଠିବି।
ଆଉ ଯୋଉ ସେଠି ରଜ ମହୋତ୍ସବ କରିଥିଲେ ନା?
ହଁ ରଜ ମହୋତ୍ସବ ହେଇଥିଲା। କିନ୍ତୁ ମୁଁ ଯାଇନି।
ଉହୁଁ। ନୂଆବୋହୂ ବୋଲି ନା କଣ?
ହଁ, ଦେହଟା ବି ଟିକେ ଭଲ ନାହିଁ ନା ମୁଁ ଆଉ ଯାଇନି
ଉ ହୁଁ।
ଆଉ ରୋଷେଇ ବାସ କିଏ କରୁଛନ୍ତି ତମେ ନା ତମ ଯା ରୋ ରୋଷେଇ?
ରୋଷେଇ। ରୋଷେଇ ମୁଁ କରେ ସେ କୋଟା କୋଟି।
ଉଁ ହୁଁ।
ସେ ସବୁ କାଟି କୁଟାକି ଦିଅନ୍ତି। ଏଇ ସନ୍ଧ୍ୟା ବେଳେ ସେ କାଟିକି ଦିଅନ୍ତି ଯାହା ଭଜା ହଉ ଇଏ ହଉ ଯାହା ହେବ। କାଟିକି ଦିଅନ୍ତି ଆଉ ଅଟା ଦଳନ୍ତି ସିଏ ତାପରେ ରୁଟି ସିଏ ବେଲନ୍ତି ମୁଁ ସେକେ।
ହୁଁ।
ଏମିତି ଆଉ।
ଦି ଜଣ ମିଶେ ସଜ କରିଦେଲେ କାମ ବି ହାଲକା ହେଇଯିବ ଭଲ ଲାଗିବ।
ହୁଁ। ସବୁଠୁ ବାରମାନଙ୍କରେ କଣ କଇଲ। ଏ ଇଏ ମାଂସ ହଉ ମାଛ ହଉ ଯାଆ ହେଇଗଲେ। ଗୋଟେ ପ୍ରକାର ତା ସାଇଟିରେ ଖାଲି କଣ ଟିକେ ଦେଇଦେଲେ ସର୍ଟ। କିନ୍ତୁ ଏବେ ପା ସିଏ ତ ଭାଇ ଆଇଁଷ ଖାଉନାହାନ୍ତି ତ ସେଇଥିପାଇଁ ଯାହାହେଲେ ଆଇଁଷ ହେଲେ ବି ସାଧା ଯାହାହେଲେ ତିନି ପ୍ରକା କାର ଖଣ୍ଡେ ହେବ।
ହୁଁ। ତାପରେ ଭାତ ଖାଇଲେ ଚିକେନ ଫିକେନ ହେଲେ ଭାରି ଟେନସନ୍ ରୁଟିରେ ରୁଟିରେ ବି ଗୋଟେ ପ୍ରକାର କଲେ ଚଳିବ।
ସିଏ। ଆଇଁଷ ଛାଡି ଦେଇଛନ୍ତି ତ, ସିଏ ରୁହନ୍ତି ଅଳ୍ପ ଦିନି, ରୁହନ୍ତି। ମାନେ ଆସିବେ, ମାସରେ ପନ୍ଦର କୋଡ଼ିଏ ଦିନି ରହିବେ। ମାସରେ କଣ, ତିନି ମାସରେ ଥରେ ଏମିତି ଆସନ୍ତି।
ଉଁ ହୁଁ।
ସେ ଅଛନ୍ତି ତ ସେ ଆର୍ମି ଇଏ ରେ।
ଉଁ ହୁଁ।
ହୁଁ। ଆଉ ଏବେ ତାଙ୍କର ଦେହ ଖରାପ ଅଛି ବୋଲି, ମାସେ ଛୁଟି ନେଇଥିଲେ। ଫୁଣି ମାସେ ଛୁଟି ଆଣିଚନ୍ତି।
ଉଁ ହୁଁ।
କାରଣ ଦେଖେଇବେ କହିଚନ୍ତି ଦେଢ଼ ମାସ ପରେ ତ। ଯିବେ ଫୁଣି ଭୁବନେଶ୍ଵର, ଆପୁଲ୍ ଦେଖେଇକି ଆସିବେ। ଏ ଯୋଉ ଫ୍ୟାଟି ଲିଭର୍ ଅଲସର ହେଇଯାଇଚି ତ।
ହୁଁ ହୁଁ। ଦେହ କଣ ହୋଉଚି ଆଉ। ଦେହପାରେ ଆଉ କଣ କରିବା?
ଉଁ। ଦେହପାରେ ଆଉ କଣ କରିବା।
ହୁଁ।
ଆଉ ଦେହ ପା ହେଇଚି ବୋଲି ସେ ଖାଉନାହାନ୍ତି ତେଲ ଅଧିକ ମସଲା
ଜିନ୍ସ, ଏରା ଖାଉନାହାନ୍ତି ସିଝା ସନ୍ତୁଳା ଏଇଆ। ସେ ଟୋଟାଲି ଖାନ୍ତିନି ସିଝା ସନ୍ତୁଳା। ପନିପରିବା ଟୋଟାଲି ଖାଇବେନି। ଖାଲି ତାଙ୍କର ମଟର ବୁଟ, ଏ ବଡ଼ସୋଲା ମିଇଲିମିକର, ପନିର, ଛତୁ ଏଇରା ଖାଇବେ। କିଛି ପନି ପରିବା ଖାଆନ୍ତିନି। ଏଇ ଯେମିତି ଇଏ ହେଲା ଏଇ ଖାଉଛନ୍ତି ଏବେ ଟିକେ ଟିକେ ସନ୍ତୁଳା। ତଥାବି ସେମିତି ଅଳ୍ପ ଆଉ ଭଜା, ଫଜା କଲେ ସେଇଟା ପନିପରିବା ଭଜା ଫାଷ୍ଟ, ଫାଷ୍ଟ ଟିକେ ଟିକେ ଖାଇଲେ। ଆଉ ଖାଏ ଏବେ ଆଉ ଟୋଟାଲି ଖାଉନାହାନ୍ତି, ପନିପରିବା ଭଜା। ଖାଲି ଯାହା ସନ୍ତୁଳା ଟିକେ ଖାଉଛନ୍ତି, ସନ୍ତୁଳା। ସକାଳେ ଡେଲି ଡାଲି ନହେଲେ ଡାଲମା ତାଙ୍କର।
ହୁଁ। ଦେହ ପା ଖରାପ ହେଲେ ନ ଖାଇବା ଲୋକ ସବୁ ଖାଇବେ।
ହବ ହବ, ଏଇ ସକାଳେ ରୋଷେଇ। ମାନେ ସକାଳେ ରୋଷେଇ କଣ?
ହୁଁ।
ଖାଇବେନି, ଉପମା ଖାଇବେନି। ଚୂଡ଼ା ସନ୍ତୁଳା ଖାଇବେନି। ତ ସେଥିପାଇଁ ନ ହେଲେ ରୁଟି, ଭଜା ଭଜା ବୋଲି ଖାଲି ଆଳୁ ଭଜା।
ହୁଁ।
ହୁଁ। ଏମିତି ଆଉ।
ହୁଁ।
ସଖାଳୁ ଆଗ ତରବରେଇକି ଯିବୁ କାହିଁକି ନା ଆଗ ସଖାଳୁ ଜଳିଖିଆ ଟା କମ୍ପ୍ଲିଟ୍ କରି।
ସିଏ ତାଙ୍କର ଗୋଟେ କରିଦେନେ ମୁଁ ଏମାନେ ଇଏ ଠାକୁର ପୂଜାରା କରିଦେନେ, ମୁଁ ମୋର ଇଏ କରି ଏଟା କାଟିକୁଟାକି କରିଦିଅ।
ହୁଁ।
ଆଉ ଯଦି ସିଏ ତାଙ୍କ ଲେଟ୍ ରେ ଟିକେ ଗାଧାନ୍ତି। ତାପରେ ମୁଁ ଠାକୁର ପୂଜା କରିମି। ଏ ନନେ କଇମି ଟିକେ ପରିବା ଟା କାଟିଦେବେ। ଆଉ ଯଦି କୋଉଦିନ ତାଠୁ ଆହୁରି ଲେଟ୍ ରେ ଗାଧାନ୍ତି ତାଲ ସମୟ ହେଇ ନିଜେ କଟାକଟି କରିମି, ନିଜେ ଇଏ କରିମି, ନିଜେ ରୋଷେଇ କରିବି ଆଉ କଣ।
ହଁ, ହଁ।
ଏମିତି
ଆ, ବୁଲାବୁଲି କୁଆଡେ ଗଲନ ନା ନାହି?
ବୁଲାବୁଲି ତ ଏଇ ଯାଇଥିଲି ଆନିଭର୍ସରୀ ପୂର୍ବରୁ ଯାଇଥିଲି। ପୁରୀ ଯାଇକି ରହିକି ଆସଥିଲେ।
ହୁଁ।
ଆଉ ତ ଯାାଇନି।
କୋଉ ଜାଗା ଟା ଭଲ ଲାଗେ ସବୁଠୁ?
ମୋତେ
ହଁ।
ମୋତେ ତ ସେ ଏ ସମୁଦ୍ର କୂଳ ଟା ଭଲ ଲାଗେ।
ହୁଁ।
ସିଏ ଯାଇଛି।
ହଁ।
ତୋମକୁ କୋଉଟା ଭଲ ଲାଗେ?
ମୋତେ ସବୁଠାରୁ ସେ ପୁରୀ ଟା ଭଲ ଲାଗେ।
ହୁଁ, ଅଁ, ହଁ।
ପୁରୀ ପୁରୀ ତ ଯେତେ ଥର ଯିବ ନୂଆ ଆଉ।
ହୁଁ, ଯେତେଥର ଯିବ ନୂଆ, ମାନେ ଅଲଗା ଇଏ ହେଇଥିବ।
ମାନେ ମାସକୁ ତୁ ପନ୍ଦର ଥର ଗଲେ ବି ତ ନୂଆ ଲାଗିବ।
ଉଁ,
ମାନେ ଲୋକ ଯେମିତି ମାନେ ଜାଗାକୁ ଯାଆନ୍ତି ଲୋକ ବିରକ୍ତ ହେବେ କେତେ ଥର ଯିବୁ କିନ୍ତୁ ପୁରୀ କି ଯେତେ ଥର ଯାଅ ବିରକ୍ତ ଲାଗିବନି।
ତୋମର ପଇସା ଆସିଲାଣି ନା ଆସିନି?
ଏଠି କୁହନା କିଛି। ଏଠି କିଛି କହିହବନି
ନା ମୋ ମୁଁ କହିନି ତୋମେ ଯୋଉ ଚାକିରି କରୁଚ।
ଚାକିରି ମୁଁ ତ କରିନି।
ଏଇ ଯୋଉ ଚାକିରି ଟା।
ନା ନା ମୋ ଚାକିରି ବାକିରି ନାହିଁ ମୁଁ ପୁରା ହାଉସ୍ ୱାଇଫ।
ଉଁ ଘରର ୱାଇଫ ମାନେ ସେ କାମ ଯେତେ ଯାହା କର କଣ କରୁଚି
ହୁଁ।
ତାପରେ ଥିବେ ପୁରୁଣା କାଳିଆ ଶାଶୁ ମାନେ କହିବେ ଆଗ ଯୁଗରେ ଏଇଆ କରୁଥୁନୁ ସେଇଆ କରୁଥୁନୁ ସେଇଆ କରୁଥୁନୁ ଧାନ ବଶୋଉଥୁନୁ ଚୁଲି ରେ ରୋଷେଇ କରୁଥୁନୁ ଆଉ
ହୁଁ।
ଆମର ଟୋଟାଲି ଚୁଲି ନାହିଁ। ଆମର ସବୁ ଗ୍ୟାସ୍ ରେ।
ହୁଁ।
ହୁଁ। ଆଉ ଆମର ନୂଆ ବୋଉ ମାନେ ପୁରା ଏଁ ଉଁ ଯୁଆଡେ ଯିବ କାର ରେ ହୁଁ। ନା।
ହୁଁ ହୁଁ।
ସେ ଆମର କାର ଅଛି।
ହୁଁ ହୁଁ।
ତ ସେଥିପାଇଁ। କିଏ ଦେଖିଦେବ ବୋହୁ କୁ
ହୁଁ।
ହେ ପୁରୁଣା କାଳିଆ ମେଣ୍ଟାଲିଟି କଣ କ
ହଁ। ତ ସେତେବେଳେ ଯୁଗକୁ ନେଇକି ସେଇଆ ଆମେ ଏବେ ଯୁଗକୁ ନେଇକି ଆମେ ଆମେ କଣ କରିବା।
ହଁ ସେମାନ ବା ଡାଇଲଗ୍ ମାରିବେ। ଯେ ଆମେ ଯେତିକି କାମ କରୁଥୁନୁ ତମେ କରିପାରିବନି। ଆମେ ହାତରେ ବାଟିକି ବିରି ଇଏ ଚକୁଳି
ସେତେବେଳେ ଯୁଗରେ ମାନେ ସେମାନେ ଯେତିକି କାମ କରୁଥିଲେ ଏବେ ଆମେ କରିପାରିବାନି।
ହୁଁ ଯେ ଯୁଗ ପରିବର୍ତ୍ତନ ହେଲାଣି ନା ଆଉ ସେଇଟାକୁ ତମେ ଆକ୍ସେପଟ କରିବ ତାପରେ ଆମେ ଯାଇନଥିନୁ ଏଠିକି ଆମେ ଯାଇନଥିନୁ ସେ ଟି ଇଏ ସିଏ ଦୁନିଆ
ତାପରେ
ଆରେ ତମେ ଯାଇନଥିଲ ବୋଲି ଆଉ କଣ ଯିବେନି ମଣିଷ।
ତାପରେ ଆମର ଏମିତି ନୁହଁ ଆମ ମୋ ଶାଶୁ ଶାଶୁର ତାଙ୍କର ମାନେ ମାଇଣ୍ଡ ଟା ମାନେ ଟିକେ ଅଲଗା ପ୍ରକାର।
ହୁଁ।
ଛୁଆ ମାନେ ଯୁଆଡେ ଯାଉଚ ଯାଅ ଯାହା କରୁଚ କର କିଛି
ସବୁ କହିବୁ ବୁଲିବାକୁ କୁଆଡ଼େ ଯିବାକୁ କହିବ ନେଇ। ଖାଇବା ପିଇବା ସବୁ ଯୋଗେଇ ଥାଏ। କୁଆଡେ ଯାଇ ପାରିବୁନାଇଁ।
ନାଇଁ ଆମର ସେମିତି ନାହିଁ ଆମର ସବୁଠି ଫେସିଲିଟି। ଵାପଘରେ ଯେମିତି ଥିଲି ଏଠି ଆସିକି ସେମିତି
ହୁଁ ନାଇଁ ସେମିତି ହେଲେ ଭଲ ଲାଗିବ ନା ମାନେ ସବୁବେଳେ ପ୍ରେସର ଫା
ହୁଁ ହୁ
ଖାଲି ଯେମିତି ତୁ କହିବୁ ଗୋଟେ ବନ୍ଦୀ ଜୀବନଯାପନ କରିଛୁ।
ହୁଁ। ଘର ତ ଜୀବନ ଏଇଆ କଣ କରିବା।
ହୁଁ ଆଉ ଯୁଗ ନେଇକି ଯଦି କିଏ ତା ଚିନ୍ତାଧାରା ବଦଳେ ନି ସେଥିରେ ସିଏ ହଇରାଣ
ହଁ ହଁ ଯୁଗକୁ ନେଇକି ଚେଞ୍ଜ ହବା କଥା।
ହୁଁ।
ତାପରେ ସେମାନେ ଝିଅ ବୋଲି ଦେଖିନେ ଆମେ ସିନା ମା ବୋଲିଦେଖିବା।
ମୁଁ ସବୁବେଳେ କେମିତି ଖାଲି ଟିକିଏ ମାନେ ତରବର ହେଇ ସାରଦିଏ ଅମୋର କାମଟା। ରେଷ୍ଟେ ଜାହାନେ ମୋର ଘଣ୍ଟେ ଦି ଘଣ୍ଟା ରେଷ୍ଟ ଦରକାର।
ହୁଁ ହୁଁ।
ଏ ବର୍ଷା ପାଗରେ ବି ଝାଳ ବାହାରିକି ଦେହ ହାତ ଗନ୍ଧଉଛି।
ହୁଁ ଉଁ। ଟିକେ ରେଷ୍ଟ ନହେଲେ ଦେହ ଭଲ ଲାଗିବନି ରାତିରେ ଚିଡ଼ଚିଡା ଲାଗ
ହଁ ପା।
ଦେର୍ଲା?
ଆମ ଘରେ ଜେ ମୁଁ ଥିଲି ବାରଟା ହବ ମାନେ ମତେ କେହି ହଲେଇବେନି ମୋ ବୋଉ କହିବ ସେଇଥିପାଇଁ କଇବ ବାପାର ପାଲଟନ ଯଦି ବାରଟା ହେଲା ବାପାର ପାଲଟନ ସିଏ ଧୋଇବନି।
ଆ
ମୁଁ ଟୋଟାଲି ବାରଟାରୁ ତିନିଟା ଚାରିଟା ସରି ଘରେ